ହାଲୋ।
ହଁ।
ହଁ କୁହ?
କଣ କରୁଛୁ?
ତମେ କଣ କରୁଛ?
ମୁଁ ଏଇ ଟିକେ ରାସ୍ତାରେ ବୁଲୁଛି। ଆମ ଘର ସାାଇଟିରେ ଯୋଉ ରାସ୍ତା ଅଛି ସେ ରାସ୍ତାରେ ବୁଲୁଚି ପବନ ଫବନ ଦଉଛିତ ସେଇଥିପାଇଁ ତୁ?
ମୁଁ ଏଇ ଟିକେ ଶୋଇଛି ଆଉ ଭଲ ଲାଗୁନି ତ ମୁଣ୍ଡ ମୁଣ୍ଡ ଟିକେ ବିନ୍ଧୁ ବିନ୍ଧୁଛି? ଶୋଇ ପଡିଛି ଆଉ
ଦେହ ଭଲ ଲାଗୁନି କି?
ନା ଟିକେ ମୁଣ୍ଡ ବିନ୍ଧୁଛି।
ହଁ।
ଆଉ ସାଙ୍ଗ କୁ ଫୋନ କରିଥିଲ?
ନା।
କରିନ?
ତମେ
କହିଲା ଘରକୁ ଯାଇ ଫୋନ କରିବ ବୋଲି ମୁଁ କହିଲି ହଉ ଯା ତାର ବି ମୁଣ୍ଡ ପିନ୍ଧୁଥିଲା କଣ କହିଲା ମୁଣ୍ଡ ବିନ୍ଧିଲାଣି
ତୋ ତୋର
ନାଁ।
କାର
ଏ ସାଙ୍ଗର
ଓହୋ।
ମିଲ୍ଲୀକ ର
ଓହୋ ଆଳୁ ଏ ଯୋଉ ନାନୀ।
ନାନୀ ଫୋନ କରିବ।
ହୁଁ।
ଆଉ କରିବେ ଆଉ
କରିବା ତୁ କଥା ହେଇଯିବୁ ଆଉ ତୁ କଥା ହେଇଯିବୁ ତ କରିଦେବୁ ନା କଣ?
ହଁ ସେଇଆ କରିବା ଆଉ ହଁ ଓକେ। ଆଉ କଣ ରୋଷେଇ କରିଥିଲ?
ଆଉ ପୁଅ ଆଜି ପୁଅ ଆଜି ଯାଇଛି କି ଭୁବନେଶ୍ଵର?
ହଁ ପଳେଇଲା ଭୁବନେଶ୍ଵର ଆଜି ଏ ରଜ ପାଇଁ ଆସିଥିଲା ପଳେଇଲା ଆଉ।
ହଁ ହଁ ମନ କଣ ଦୁଃଖ ଲାଗୁଛି?
ଦୁଃଖ ଲାଗୁଛି ମୁଣ୍ଡ ଟା ଟିକେ ବିନ୍ଧୁଛି ତ ଆଉ ଭଲ ଲାଗୁନି ଆଉ। କେମିଦି। ମୁଣ୍ଡଟା ଟିକେ ଵିନ୍ଧୁଛି ତ ଭଲ ଲାଗୁନି ଆଉ।
ଗାଡି ସ୍ଲୋ ଚଲେଇବ।
ସନ୍ଧ୍ୟାରେ
ବ୍ରେଡ଼ ଥିଲା ବ୍ରେଡ଼ ବି ଖାଇଛି ହେଲା ଆଉ।
ଖାଲି ବ୍ରେଡ୍ ଖାଇଛ?
ହଁ।
ଆଉ ଭଲ ଗଛ। ଏଁ ନା ମୁଇଁ ଶୁଇ
ଅ ହ।
ହଁ ଆଉ ନାନୀ କଣ କରୁଛନ୍ତି?
ନାନି ବସିଛି। ଆଉ ଅଁ କଣ କହୁଥିଲି ମହାବିନାୟକ ଯାଇଛୁ ନା କେବେ?
ମହାବିନାୟକ। ଆ ମହାବିନା ଇଟା କୁଆଡେ ପହଞ୍ଚି ହଁ ହଁ ହଁଁ ମୁଁ ଯାଇଛି ଯାଇଛି।
ନ ଶିବଙ୍କ ଠାକୁର ଅଛି ସେଇଠି।
ହଁ। ଯାଇ ଯାଇ ଯୋଉ ଚାରି ପାଞ୍ଚଟା ପୁରା ବଡ ମୂର୍ତ୍ତିଟେ ନାହିଁ ଚାରି ପାଞ୍ଚ ସେ ଅଲଗା ଅଲଗା ସବୁ ଯଉ ଇଏ ଥୋଇଥିବେ ହଁ।
ହୁଁ।
ଆ ଗଣେଶ ଠାକୁର ଥିବେ ଶିବ ଠାକୁର ଥିବେ। ହଁ ହଁ ସଭା ଉପରେ ହ ଚଢିକି ଯାଆନ୍ତେ। ଏପଟରେ କିଏ ଗାଡି ବି ହଉଛି ଗାଡି ବି ହଉଛି ଗାଡି ନେଇକି ପଳଉଛନ୍ତି। କପିଳାସ ହଁ କପିଳାସ ଯାଇଛି। ଏଇପା ଯାଇଥିଲି। ନା ତଥାପି ଦୁଇ ବର୍ଷ ହେଇଗଲାଣି ଯିବାର।
ହୁଁ ହୁଁ। ବଡ ବଡ ଦିଦି ଅଛନ୍ତି ନା ପୁଅ।
ହଁ ପୁଅ ବଡ ଦିଦି। ଦି ଜଣ ଆକ ଅଛନ୍ତି ବା ମଝିଆ ଦିଦି ଯା ପଳେଇଛି।
ହୁଁ। ପୁଅ ପୁଅ।
ହୁଁ ପୁଅ ଅଛି। ହୁଁ।
ଏତ ଜମା ଦୁଷ୍ଟ ନୁ
ଜମା ବି ଦୁଷ୍ଟ ନଥିଲା, ଆଜି ଯାଇଥିଲା ଏଇ ଗାଁ ମଝିକୁ କୁଆଡେ ଏ ଯାଇଥିଲା ଟିଅଲ ପାଖକୁ, ସେଇ ଟିଅଲ ପାଖରେ ଜଣଙ୍କ ଘର ଅଛି-' ତାଙ୍କର ଗୋଟେ ଝିଅ ଛୋଟ ଝିଅ ଟେ ଅଛି। ତାର ଯୋଉ ଛୋଟ ଛୋଟ ଗାଡି ଆସେନିନା
ହୁଁ।
ସେ ଗାଡିକୁ ତାକୁ ମାରି ମୁରାକି ନେଇକି ପଳେଇଆଇଚି ଗାଡ଼ିଟାକୁ।
ଓ ମାଇଁ ଗଡ୍।
ଏଇ ଯୋଉ ଯୋଉ ଚଲେ ବସି-ବସିକି ଯୋଉ ଚଲାନ୍ତିନି ନା ରିକ୍ସା ଗାଡି ଗୁଡାକ ମୁଁ ମୋର ଆସିଲା ବେଳକୁ ମୁଁ ଗାଡି ରଖିଛି କି ନ ରଖିଛି ମତେ ଆସିକି କହୁଛି ମାଉସୀ ଦେଖ୍ ମୋର ବି ଗୋଟେ ସ୍କୁଟି। ଆଉ ମୋର ବି ଗୋଟେ ସ୍କୁଟି। ଦେଖୁନ ମୁଁ ଚଲଉଛି। ଆଉ ମୁଁ ଏତେବେଳେ ଗାଡି ରଖିକି ଭିତରକୁ ଆସିନି କହୁଛି ବୁଲେଇ ଦେଇକି ଗାଡି ଟାକୁ କହୁଛି ପଛରେ ବସ୍ ପଛରେ। ମୁଁ କହିନି ହଁ। ମୁଁ ପଛରେ ବସିବିନା ଆଉ କୋଉଠି ବସିବି।
ଏୟା ଆଉ। ଏ ହଁ ଭଲ ଅଛି।
ସେଏ ଯୋଉ ଡ଼ିଆ ଡିଇଁ କରେ।
ହଁ ତା ଦେହ କେତେବେଳେ ବ ମାନେ ସବୁବେଳେ ତା ଦେହ ଓକେ। ମାନେ ଥଣ୍ଡା ଜରରେ ବି ତା ସେ ଡେଉଁଥିବ ସବୁବେଳେ।
ଆଃହାଁ।
ପେଟ ମଝିରେ ଖରାପ ହେଇଥିଲା ଖାଲି ବାନ୍ତି କଲା।
ଏନା ସିଜିନ୍ ଚେଞ୍ଜ୍ ହ ପେଟ ଗରମ ହେଇଯିବ ଆଉ।
ହୁଁ।
ତାର ଯୋଉ ଆଖି ମରା ଷ୍ଟାଇଲ୍ ୱାଉ।
ଉଁ।
ତାର ଯୋଉ ଆଖି ମରା ଷ୍ଟାଇଲ୍ ମସ୍ତ।
ହଁ ବା। କଣ ପାଇବ ସେ ଯୋଉ ଆଖି ମରା। ହଁ ଦେଖିକି ଗାଡି ଚଲାଉଛି। ପୁରୀ କେବେ ଯିବା?
ଯିବାପା ଅଗଷ୍ଟ
ପୁରୀ ଜଗନ୍ନାଥ ପୁରୀ ଜଗନ୍ନାଥ ଦର୍ଶନ। ରଥ ଟଣା ହବ। ବର୍ଷା ହବ। ଗରମ ହବ।
ହବ ଆ ସେ ନା ଏବେ ତ ଫାଷ୍ଟ୍ ଗାଧେଇବେ। ସ୍ନାନ ପୂର୍ଣ୍ଣିମାରେ। ତାପରେ ତାଙ୍କୁ ଜର ହବ।
କେତେ ଦିନ୍ ଜର ହୁଏ ତ? କେତେ ଦିନ୍ ଜର ହୁଏ ତ।
ଏକଉସୀ ଦିନ୍ ପା ନା କଣ?
ହୁଁ ହୁଁ।
ଏକଉସୀ ଦିନ୍ ଜର ରହିବେ। ତାପରେ ସିଏ ଯୋଉ ଗୁଳୁ ଗୁଳି ହବ।
ଅଲ୍ଗା ପ୍ରକାର।
ହୁଁ, ଗୁଳୁ ଗୁଳି ହବ। ତା ପରେ ଫୁଣି ହାଁ ଖାଇ ମାନେ ରେଡି ରୁଡା ହେଇକି ଫୁଣି ଯିବେ।
କ୍ଷୀର ସର ଖାଇବେ। ନା ଜର ଛାଡି ନଥିବ ପା ମାଉସୀ ଘରକୁ ଯିବେ ନା କଁ।
ନା ନା ଜର ଛାଡିବ ପା ମେ ଓଷଦ ଖାଇବେ ଔଷଦ ଖାଇ କି ଯିବେ ମାଉସୀ ଘରୁକୁ ମାଉସୀ ଘର ଭିତରେ ତ ସାଙ୍ଗସା ଥି ସବୁ ଦଶ ଦର୍ଶନ କରି କୁରାକି କରି କୁରାକି ଯାଇ ଯାଇ ଯାଇ ଏଇ ଦା ସିଆ ବାଉରୀ ସମସ୍ତୁଙ୍କୁ ଦର୍ଶନ କରିବେ କରି କୁରାକି ଆସିଲା ବେଳୁକୁ ଉଁ ଅଧର ପ ଅଧର ଯୋଉ ପଣା ଯୋଉ ସେଟା
ହୁଁ।
ଏଟା ସମସ୍ତଙ୍କୁ ଦେବେ ଯିଏ ପ୍ରେତଆତ୍ମା ହେଇଥିବେ।
ହୁଁ।
ପ୍ରେତଆତ୍ମାକୁ ଦେଇ ସାରିକି ତାପରେ
ଉଁ
ତା ଗାଡି ଟାକୁ ଭାଙ୍ଗି ଦେଲା ଲୋ।
ହେ ମ
ଇବେ ତା ଗାଡିଟାକୁ ତୁ ଭାଙ୍ଗିଦେଲୁ।
ଦେଲୁନା ଭାଙ୍ଗି ଦେଲେ କେନ୍ତି ଖାଇବ ତତେ। ମୁଁ କୁଆଡେ ଯାଇପାରିବିନି ହାଲୋ
ନୂଆ ଗୋଟେ ଆଣିକି ଦେଇଦବ।
ହଁ ବା କଁ କଇବ ତା ଗୋଟେ ନୁଅଁ ଚକା ଗୋଟେ ଓଳିଛି।
ଉଁହୁଁ ହୁଁ ହୁଁ ହୁଁ ନୂଆ ନୂଆ ସବୁ ଆଣିକି ଘରେ ଆଣିକି ଜୋଟଉଚି ଯଉ ଏଟା ଭାଙ୍ଗି ଦଉଚି ସେଟା ଭାଙ୍ଗି ଦଉଛି
ହଁ ବା।
ଫୁଣି ଏବେ ତାକୁ ନୂଆ ଆଣିକି ଦବ ନା କଁ କରିବ?
ଆଉ ଯଦି ଭାଙ୍ଗି ଦେଲେଣି କଁ ତାକୁ କରିବେ କେଜାଣି ଏଟା ଭାରି ଖେଚଡ। ଚକା ବାହାରି ପଡିଚି ତାର ତାର ରଡରୁ।
ଏ ମା
ତାକୁ ଚଲେଇଲା ଭୁତର ଚଲେଇଲାନି ଆସିଲା ବେଳୁକୁ ପା ତାକୁ ପୁରା ଗୁଳି କରୁଚି ଧୂଆଁ କରୁଛି। ମାନେ ସିଏ ଏମିତି କି ଝାଡା ବି ଯେତେବେଳେ ଯିବ ତାର ଗୋଟେ ଛୋଟ ବୋଲର ଗାଡି ଅଛି।
ହୁଁ।
ମାନେ ନିଦରୁ ଉଠିଥିବ ନିଦରୁ ଉଠିଥିବ କିନ୍ତୁ ଏପଟରେ କହୁଥୁବ ମୋ ଛୋଟ ବୋଲର ଗାଡିଟା ଆଣିଲୁ ଟିକେ। ଆଉ ସେଟାକୁ ଧରିକି ସେ ତା ନିତ୍ୟକର୍ମ କରିବ।
ଉଁ ହୁଁ ହେଁ।
ମାନେ ଝାଡା ଯିବ ବ୍ରଶ କରିବ ସେ ଯାହା କରେ ଖାଇବ
ହୁଁ-ହୁଁ-ହୁଁ
ତାକୁ ଧରିକି ସେ ତାର କରୁଥୁବ ସେୟା। ଏଇଆ ଆଉ ଗା